ଲୋ ହାଲୋ।
ହଁ ଶୁଭିଲା?
କଣ କରୁଛନ୍ତି? ହଁ ହଁ।
ହେଇ ବ
କଣ କରୁଛନ୍ତି ଏବେ?
ଆପଣ ହଁ ଆପଣ?
ମୁଁ ସେଆ ବସିଥିଲି। ବସିଥିଲି ହଁ ମୁଁ ବି ସେ ବସିଥିଲି।
ହଁ ହଁ।
ଓହୋ। ହଁ ରୋଷେଇ କରିସାରିଲେଣି?
ଗାଁ କୁଆଡେ? ଟିକେ
ଆମର ନୟାଗଡ। ହଁ ହଁ ହଁ ମୁଁ ପଳେଇ ଆସିଛି। ପଳେଇ ଆସିଛି। ନୟାଗଡ଼ ଆମର।
ଆଚ୍ଛା ଆଚ୍ଛା। ଆଚ୍ଛା। ଭୁବନେଶ୍ଵରରେ ରହୁଛୁ ଆଉ।
ହୁଁ ହୁଁ।
ଆପଣଙ୍କ ଗାଁ କେମିତି? ମାହୋ
ଆମରତ ନୟାଗଡ଼ ଠୁ ମୋର ଆମର ନୟାଗଡ଼ଠାରୁ ଚାଳିଶ ପଚାଶ କିଲୋମିଟର ହବ। ଗ୍ ଗ୍ ଗାଁର ସମସ୍ତ ତ ଭଲ କିନ୍ତୁ ବେଶୀ ଲୋକ ରୁହନ୍ତିନି। ସମସ୍ତେ ଭୁବନେଶ୍ଵର କୁ ଆଗରୁ ଭଲ ଥିଲା ମାଣବ ବସା ବେଳେ ସମସ୍ତେ ଯାଉଥିଲେ। ସବୁ କରୁଥିଲେ ଭଲଥିଲା। ଏବେ ଆଉ କେହି ଯିବାର ନାହିଁ। ସମସ୍ତେ ଗାଁ ସବୁ ବିକା ବିକି କରିସାରିଲେଣି ଲୋକ। ଗାଁ ରେ ଆଉ ଲୋକ ଲୋକ ବେଶୀ ରହୁନାହାନ୍ତି। କିନ୍ତୁ ଭଲ ଗାଁ। ପରିବେଶ ବହୁତ ଭଲ। ଆପଣଙ୍କର ଭୁବନେଶ୍ଵରରେ ରହୁଛନ୍ତି?
କିନ୍ତୁ ଆଗରୁ ଗାଁ ମାନଙ୍କରେ ତ ଏଥିପାଇଁ ତ ଭୁବନେଶ୍ଵର ରହୁଛି ତ ଗାଁ ଆମକୁ ଟିକେ ବହୁତ ଭଲ ଲାଗୁଛି ଆଗରୁ ତ ବହୁତ
ହଁ ବା ଗାଁ ରେ ସତର ବ-ବ ହଁ କୋଉ ଗାଁ ଆଉ ଗାଁ ଭଳିଆ ନାଇଁ ହୁଁ।
ଗଟେ ଗରମ ବି ଏତେ ଲାଗେନି ଗଛ ନଦୀ ମାନେ ନ ନଦୀ ତ ପାଖରୀ ଆଉ ଦେଖ ଏ ସବୁ କେତେ ଦେଖା ହବନି ମାନେ ଏ ଯୋଉ ସେପଟେ କିନ୍ତୁ ବହୁତ ସାରା ମିଲେ।
ହଁ।
ଆଉ ଏଇଭଳିଆ ହେବାରୁ ସବୁ କିଛି ଖରାପ ହେଇଗଲାଣି। ଭଲ ଅଛି ବହୁତ ବଢିଆ ଲାଗୁଚି।
ହଁ।
ବସନ୍ତି।
ସକାଳେ ସନ୍ଧ୍ୟା ବେଳେ ଗହଳି ଥାଏ ଏବେ ଭୁବନେଶ୍ଵରରେ ହୁଁ।
ହଁ ସାତଟା ସାତଟା ହଉ ହଉ ଉଁ ଦ
କେହି କାହା ଘରୁ ବା
ରୋଷେଇ ସା ଖେଲିବେ। ଏବେ ଆଉ ବାହାରୁନାହାନ୍ତି ଏବେ ତ ପ୍ରାୟ ସମସ୍ତେ ସହରକୁ ରହିବାକୁ ଚେଷ୍ଟାକୁ ଗାଁ ପରିବେଶ ତ କୋଉଠି ମିଳେ ବନି ନିତି ସଭ୍ୟତା ସବୁ କିଛି ବହୁତ ବଢିଆ ଆଉ ଏ ସେ ଏବେ କଣ ଆଉ
ତେ ଗାଁକୁ ଅନେଇବାର ନାଇଁ କିଛି ନାଇଁ।
ହଁ ବହୁତ ସରଳ ଥିଲେ।
ଟିକେ କଥା ଯିବ କଟିଯିବ। ହଁ ଅ ହଁ। ହଁ ବା ସେୟା। ଏଇଠି କେହି କାହାକୁ ହେଲ୍ପ କରିବେନି କେହି ପଡିଗଲେ ବି କେହି କାହାକୁ ହେଲ୍ପ କରିବେନି ଗାଁ ରେ ସମସ୍ତେ ହୁଁ।
ଗାଁ ମାନଙ୍କରେ ତ ଯୋଉ ଜାଣିଛନ୍ତି ତେର ପର୍ବ ଗାଁରେ
ହଁ ହଁ ଭୁବ ହଁ ମାଣବସା ରଜ ଏଇଗୁଡାରେ ଯିବାକୁ ଭଲ ଲାଗେ। ହୁଁ।
ହଁ ଆଉ
ଏ ରଜ ଦଶହରା ଉଁ ତାପରେ ମାଣବସା ଏଗୁଡାରେ ସମସ ସେ ଯାଆନ୍ତି ସମସ୍ତଙ୍କୁ ବଣ୍ଟା ଯାଏ ବି ତାକ ସବ ସବୁ ଘରକୁ ବଣ୍ଟା ହବ ହୁଁ
ତି ଖାନ୍ତି। ହଁ ଆଗୁରୁ ତ ସବୁ ଘରେ ଘରେ ରଖୁଥିଲେ ନା ଯୋଉ ଗୁ ନା ଉଁ ଧୋବା ମାନେ ଆସ ଏଇ ଘରେ ଲୁ ଲୁଗା ପଟା କାଢ଼ିଆକୁ ସେମାନଙ୍କୁ ବି ଦି-ଦିଆଯାଏ ଖୁ
ଦିଆଯାଏ ହଁ ହଁ। ହୁଁ ମାଳି ମାନଙ୍କୁ ବି ଦିଅନ୍ତି ଯୋଉ ମନ୍ଦିର ପୂଜା କରନ୍ତି ହଁ।
ହଁ ଏତେ ଘ ଡ୍ରାଇ ସେ ସବୁ ତ ନଥିଲା ନା ଧୋବା ମାନେ ଆ ସେଇ ଅ ଇଏ କରିକି ଜଣେ ଯଦି କିଛି ଅସୁବିଧା ହେଲା କରନ୍ତି। କିନ୍ତୁ ଏଗୁରା ନାଇ ଏବେ ଡ୍ରାଏ ୱାଶ୍ ହେଇଗଲା। ଲାଏନି
ହୁଁ ଏବେ ଡ୍ରାଏ ୱାଶ୍ ହେଇଗଲାଣି।
ଗାଁ ଲୋକ ତ ମାନେ ଆଗୁରୁ ଯୋଉ ଶଗଡ଼ ହେରିକା ଥାନ୍ତି ଶଗଡ଼ରେ କେବେ ବସଛନ୍ ନ୍ତି ନା ନାଇ?
ହଁ ହଁ ବସ୍ ମାନେ ଚଲେଇଲା ବେଳେ କେବେ ବସିନି ଏମିତି ନର୍ମାଲ ବ
ହଁ ହଁ ହଁ। ତ ସେ ମୁଁ ବସ୍ ସି କିଏ ଏମତି ପୁରୁଣା କଥା କହୁଚି ଯେତବେଳେ ଗାଡି
ଜ୍ଞା।
ମୋଟେ ଏତେ ତ ଆଗରୁ ଶଗଡ଼ ଥିଲା। ଶଗଡରେ ବସିକି ଯିବାକୁ ଯୋଉ ମଜା। ହଁ। ଓ ହ ନାଇଁ ସରକାରୀ ବିଦ୍ୟାଳୟ। ଡାକ୍ତର ବି ଗାଁ ମାନଙ୍କରେ ନଥାଏ। ହଉ ସେଇଥିରେ ଛୁଆ ଛୁକରେ ଯୋଉ ଆସନ୍ତି ନିଶା ମିଶିକି ଆପୁଚ୍
ହଁ ଅ। ହଁ।
ଆମ୍ ପରିବେଶ ଓ ସହର ପରିବେଶ ଭିତରେ ବହୁତ୍ ଆଗୁରୁ ଯିବ ଗାଁକୁ ମାନେ ଜେଜେ ବାପା ଜେଜେ ମା ଆଗରୁ ଜଏଁ ଣ୍ଟ ଫ୍ୟାମଲି ରେ ମିଶିକି ସମସ୍ତେ ରହୁଥିଲେ।
ହୁଁ ହୁଁ ହୁଁ।
ଏ ଦାଦା ଖୁଡିଙ୍କ ଛୁଆ ତମେ ଆଉ ରଜ ହେଲେ
ହେଁ।
ଉଁ ମା ଠିଆ ସବୁ ଏକଜୁଟ୍ ହୁଅନ୍ତି। ହଁ ମା ଆମର ବହୁତ ଏକଜୁଟ୍। ହୁଅନ୍ତି। ଆମ ଜେ ଅଜୟ ଆମ ଅଜୟ ବହୁତ ବଢିଆ ରୋଷେଇ କରନ୍ତି।
ହୁଁ ଆଚ୍ଛା ଭଲ।
ପୁରା ଆଉ ଏଇ ଯା ଘରେ ବାହା ହେଲା ପରେ ଦି ଯା ଘରେ ଆଉ ଏବେ କିଏ କିଏ? ଏକଜୁଟ୍ ହେଲେ ବି ସେମତି ମଜା ଆଉ ଆସୁନି ଯେମିତି ଗାଁ ମାନଙ୍କରେ ମଜା ଆ। ଆସଥେଲା ତ ସେ ନଦୀ ପାଖରେ ବୁଲା ବୁଲି ଆଉ ମୋ ନଈରେ ଗାଧେଇବା ଆଉ ଏତେ ତ ଆଉ ଏବେ ହଉନି କହିଲେ ଚଳେ ଆଉ।
ଏବେ ତ ଲୋକ ଗାଁ ରୁ ପୁଣି ସହରକୁ ବି ପଳେଇ ଆସୁଛନ୍ତି।
ଓଲାନ ନାଇ।
ହଁ ହଁ ହଁ। ଏବେ ତ ଲୋକ ଗାଁରୁ ଆସ୍ ତିକି ସହରରେ ରହୁଛନ୍ତି।
ଆଁ ରୁ ଆସିକି ସମସ୍ତେ ଏବେ ସହରରେ ସେମାନେ ଆଉ ଚାଷ କରିବାକୁ ବି ଇଛା କରୁନାନ୍ତି। ଯୋଟା ମେନ୍ ଆମର କିନ୍ତୁ ସେ ମାନେ ଚାଷୀ ବାହାରେ ଚାକିରି କରିବୁ। ବାହାରେ ବାସଟା ଆମ୍ ଆମ ପାଇଁ ଇମ୍ପୋର୍ଟାଣ୍ଟ ନା ପ୍ରୋ ଖାଇବା ହେଲେ ତ ଆମେ ପୁଣି ଏଫ୍ କେମିକାଲ ଦେଇକି ଗଛକୁ ବଢା ହଉ ହେଉଚି ପନିପରିବାକୁ ଆଜି କଣ ଯୋଉ ବଏଲର୍ ଚିକେନ୍ କୁ ହେରିଆକୁ ଇଞ୍ଜେକ୍ସନ୍ ଦିଆ ହଉଚି ଆଁ ମାନେ ବା
ହୁଁ।
ପଏଲର୍ ହୁଅନ୍ତି? ହଁ ଧିମା ରୁହନ୍ତି ନା ତାଙ୍କୁ ଗୋଟେ ବ ଗୋଟେ ପାଣିରେ ଗୋଟେ କଣ ମିଶେଇକି ଦେଲେ ସେମାନେ ଟିକେ ଆକ୍ଟିଭ ହେବେ ବୋଲି କୁକୁଡା ମାନଙ୍କୁ ଏ ବ୍ରଏଲର ମାନଙ୍କୁ ସବୁ ତ ଆମେ ଅଖାଦ୍ୟ ହିଁ ଖାଉଛେ।
ବି ସବୁ ହଁ ଅଣ୍ଡା ଗୁଡାକ ବି ସବୁ ପ୍ଲାଷ୍ଟିକ ମିଶୁଛି ମାନେ ତାକୁ ବଏଲ କରିଦେଲା ପରେ ତାପରେ ସେ ଟିକେ ତାକୁ ଥଣ୍ଡା ଛାଡିଥିଲେ ରହିଗଲେ ସେ ପ୍ଲାଷ୍ଟିକ ପ୍ଲାଷ୍ଟିକ ଭଳିଆ ବାହାରୁଛି ଏଇଟା ମୁଁ ଦେଖିଥିଲି। ମାନେ ନିଜେ ଅବଜର୍ଭ କରିଛି।
ପ୍ଲାଷ୍ଟିକ ଭର ଥିଲା ମୁଁ ସେଟା ତ ଜା ଜାଣିଛି ଏବେ ନେ
ହଁ।
ଅଣ୍ଡା ବି କ୍ଷୀର ତ ଗୋଟେ କଣ କେମିକାଲ ମିଶେଇ ଦେଲେ ସେ କ୍ଷୀର ପୁରା ପାଣିରେ ପା କ୍ଷି ଏଥି ରହି
ହଁ। ଏବେ ସବୁ କେମିକାଲ ସବୁ କେମିକାଲ ହଁ ଆଗରୁ ଲୋକ ଲୋକ ଖଟୁଥିଲେ ଖାଉଥିଲେ। ହୁଁ।
ଏବେ ତ ଚାଷ କରିବାକୁ ମାନେ ଆଉ ଚାହୁଁ ବି ନାହାନ୍ତି ଏବେ ସେ ସରକାର ଚାଷୀ ମାନଙ୍କ ପାଇଁ କର କରୁଛନ୍ତି।
ହୁଁ।
ଦେଖୁନ ସହର ମାନଙ୍କରେ ଏବେ ଏ କରିକି ଚାଷ କରୁଛନ୍ତି ଗାଁ ରେ ଚାଷ କରିବା ଭଲ ଲାଗୁନି କିନ୍ତୁ
ହୁଁ ହୁଁ।
କିନ୍ତୁ ସହରରେ ସେଇଥିରେ ଚାଷ କରିକି ବିକୁଛ
ଲୋକ ବି ଆଗରୁ ସେମତି କି କାମ କରୁଥିଲେ ମାନେ
ଆକଚୁଆଲି କଣ ପସନ୍ଦ ସେଟା ହଉନି।
ହଁ ଆଗରୁ ଲୋକ କାମ କରୁଥିଲେ ବୋଲି ମାନେ ଖଟୁଥିଲେ ବୋଲି ସେତିକି ଦିନ ବଞ୍ଚୁଥିଲେ ଏବେ ତ ମଣିଷ ମାନେ ତାର ଆୟୁଷ ବି ବହୁତ କମ ହେଇଗଲାଣି ଲୋକ ଆମର ତ ଜେଜେ ଜେଜେ ମା ସବୁ ନବେ ଶହେ ବର୍ଷ ଆଗରୁ ମାନେ ବୁଢୀ ମାନେ କେମିତି ରହୁଛି? ବସିଲେ ଏବେ ଘରେ ବସିଲେ ମାନେ ଖା ବି ବେଶୀ ବଢୁଛି ହଁ।
ହଁ ରୋଗ ଯେତିକି ଡ
ହୁଁ।
ସେ ଆଗରୁ ଲୋକ ମାନେ ନିରୋଗ ରହୁଥିଲେ। ସେମିତି ଘରେ ବେଶୀ ଏବେ ତ କେତେ ହସ୍ପିଟାଲ କେଶ୍ ସବୁ ଯାଅ ଡାକ୍ତରଖାନା ଧାଁ ମେଡିସିନ କେତେ ଖାଉଛନ୍ତି ସବୁ ଦେଶୀ ୱଏ ରେ ସବୁ ଟ୍ରିଟମେଣ୍ଟ ହଉଥିଲା ଆଗରୁ ଏବେ ସେମିତି କିଛି ନାହିଁ। ଯାହା ଟିକେ ହେଇଗଲା ମେଡିସିନ ଖାଇଦିଅ ପେନ୍ କିଲର ଯୋଉଟା ଭଲ ନୁହଁ।
ଆଗରୁ ତ
ହଁ।
ସେ ଯ ଘରେ ତିଆରି କରିକି ଖାଉ ଦିଅନ୍ତି ଆଗରୁ ମେଡିକାଲ ରୁ ନଥିଲା ବୋଲି ହଁ ମାନେ ବେଶୀ ଥିଲେ କାରଣ ଗାଡି ସୁବିଧା ନଥାଏ। ଆଉ ଯୋଉ ନୌକାରେରେ ଯିବା ଆସିବା କି କଣ ରାସ୍ତା ବି ହେଇଯାଏ କେମିତି ଗୋଟେ ଦୂର କେତେ ରୋଗ ହେଲାଣି ମାନେ ଦେଖିବେ ଦଗିଲ ଗୋଟେ ତି କୋଟ ଓପନିଂ ହସ୍ପିଟାମ ତ ଭୁବନେଶ୍ୱରରେ ସାରା ପଛ ଆମେ ଜାଣିପାରୁ ଏଇଟା ଏଇଟା ବି ହେଇ ଚୁ ହଁ ବହୁତ ସାରା ହସ୍ପିଟାଲ ଯେ ହେ କେମିତି ଯାଉଛ ପଇସା ଆଉ କଣ କଣ କରିବ? ଦେହ ବି ଡ୍ୟାମ
ଲୋକ ମାନେ କାମ କରୁଛନ୍ତି। ହଁ ହଁ ହଉ ହଁ ହଉ ମୁଁ ରଖୁଛି।
ହଉ ଆମେ ପରେ କଥା ହେବା। ହଁ
ହଁ- ନା